ନମସ୍କାର ଆଉ ଶୁଭ ସକାଳ।
କେମିତି ଅଛନ୍ତି ଆଜି କେମିତି ମନେ ପଡ଼ିଗଲା ଏତ୍ ଦିନି ପରେ?
ଅ ଆଉ ଟିକେ ମନେ ପକେଇଲି ଆଉ ଦେଖାହେଇ କେବେଠୁ।
ହଁ ପରା ଆମର ସେଇ ପୁରୁଣା ଦିନ ମନେ ପଡ଼ିଯାଉଛି ସେତେବେଳେ ଆମେ ମିଶିକି ସବୁ କାମ କରୁଥିଲେ, ନାଇଁକି?
ହ ପୁରୁଣା ଦିନ ଭୁଲି ହଉଛି କି।
ସେୟା ପରା। ନାଇଁ ସାର୍ ମୁଁ ବି ଆଚମ୍ବି ତ ଯେ ଆପଣଙ୍କ ଭଳିଆ ମାନେ ବୟୋଜ୍ୟେଷ୍ଠ ଲୋକ ଆମ ଭଳିଆ ମାନେ କେମିତି ପିଲା ଲୋକଙ୍କ ସହିତ ମିଶିଗଲେ ଗୋଟେ ବଢ଼ିଆ ଭାବରେ। ମୁଁ ବେଳେବେଳେ ନିଜକୁ ମଧ୍ୟ ବିଶ୍ଵାସ କରିପାରେନି। ଏତେ ଭାବରେ ମାନେ ଅଁ ହଁ ମାନେ ଏଇଟା ଯିଏ କହିକି ଯାଇଛନ୍ତି ପ୍ରେମ ଏଇ ସବୁରେ ଗୋଟେ ଇଏ ନଥାଏ ବାଡ଼ ବତା କିଛି ବି ନଥାଏ ସେଇଭଳିଆ ଚଡ଼େ ସତ୍ୟତା ଭାବେ ପ୍ରତିପାଦନ ହେଇଗଲା ଜିନିଷଟା।
ଓଁ ନାଇଁ ମୁଁ ଯାହା ସାଙ୍ଗରେ ମିଶିଯାଏ ମିଶିଯାଏ। କେ ଭୁଲି ପାରେନି ଆ ପଚିଶି ବର୍ଷ ତଳେ ମଧ୍ୟ ଯୋଉ ମୟଙ୍କ ସହିତ ମୋର ସମ୍ପର୍କ ଥିଲା ଆଜି ପଯ୍ୟ ଛଆଙ୍କ ମନରେ ପକଉଛି କେବେ ଭୁଲିନି କା
ଠିକ୍ ଠିକ୍ ସାର୍ ମାନେ ଏଇ ସମ୍ପର୍କଟା ଏଇ ଯ ଆପଣ ଯୋ ଏ ଏଇ ଯୋଉ ଆପଣଙ୍କର ଯୋଉ ପ୍ରତିଭାଟା ଆପଣ ବଜାୟ ରଖିଛନ୍ତି ଇଏ ବହୁତ୍ କଷ୍ଟ। ଇଏ ବଜାୟ ରଖିବା କାରଣ ଜୀବନରେ ତେ ଘଡ଼ି ସନ୍ଧି ମୁହୂର୍ତ୍ତ ସବୁ ଆସିଯାଏ ଜୀବନର ଆ ଦୋଡ଼ ମଧ୍ୟରେ ମଧ୍ୟ ହୁଁ ଆପଣ ନିଜକୁ ସେତିକି ରଖିଛନ୍ତି ଆଉ ପ୍ରତିଭାଶାଳୀ ଲୋକ ବୋଲି ଆପଣ ଏମିତି ମନେ ରଖିଛନ୍ତି ସେମାନଙ୍କୁ।
କାରଣ ପଚିଶି ବର୍ଷ ତଳେ ମୁଁ ଯେତେବେଳେ ଚେନ୍ନାଇରେ ଥିଲି ସେଇ ବ୍ୟାଚ୍ ଏବେ ପନ୍ତ ମୋ ସହିତ ସମ୍ପର୍କରେ ଅଛନ୍ତି ସେମାନେ ସାଙ୍ଗମାନେ ସବୁ। ତାପରେ ପଞ୍ଜାବରେ ମଧ୍ୟ ମୁଁ କାମ କରୁଥିଲି ଏଁ କୋଡ଼ିଏ ବର୍ଷ ବାଇଶି ବର୍ଷ ହେଇଯିବ ଆ ସେତେବେଳେ ସେଇ ପଞ୍ଜାବୀ ଶିଖ୍ ସାଙ୍ଗମାନେ ମଧ୍ୟ ଏବେ ପର୍ଯ୍ୟନ୍ତ ମୋ ସହିତ ସମ୍ପର୍କରେ ଅଛନ୍ତି ଆମେ କଥା ହଉ। ବେଳେ ବେଳେ ମଧ୍ୟ ଦିଇ ତିନି ବର୍ଷ ଥରେ ମୁଁ ଯାଏ ବୁଲିବା ପାଇଁ। ଆଉ ତମ ସହିତ ସମୟ ବିତାଏ ବହୁତ୍ ଖୁସି ଲାଗେ।
ଆଜ୍ଞା ଆଜ୍ଞା ହଁ ହଁ ହଁ।
ମୁଁ ଭୁଲି ପାରେନି କେବେ କାହା କୁ ଆଉ ଆପଣଙ୍କ ସହିତ ସମ୍ପର୍କ ତ ଏବେ ପାଞ୍ଚ ବର୍ଷର। ଆଉ ଅତ୍ ପତ୍ ଚିଶି ବର୍ଷ ତଳର ଲୋକମାନଙ୍କୁ ମୁ ଯଦି ଭୁଲିନି ପାଞ୍ଚ ବର୍ଷ ତଳର ସମ୍ପର୍କ କେମିତି ଭୁଲିଯିବି?
ଆଜ୍ଞା ଆଜ୍ଞା ଠିକ୍ କହିଛନ୍ତି ଏକଦମ୍ ଠିକ୍ କରିଛନ୍ତି କଣ କହିବି ଆଉ ଆପଣ ଉଁ ଆପଣଙ୍କଠୁ ମାନେ ମିଶିବା ପରେ ଯେତିକି ଜିନିଷ ଆପଣଙ୍କଠୁ ଆମେ ଶିଖୁଛୁ ପ୍ରତ୍ୟକ୍ଷ ଭାବରେ ହଉ କିମ୍ବା ପରୋକ୍ଷ କ୍ଷ ଭାବରେ ହଉ ନିହାତି ଭାବେ ଆମେ ନିଜକୁ ମଧ୍ୟ ଧନ୍ୟ ମନେ କରୁଛୁ। ଯେ ଆପଣଙ୍କ ଭଳି ବୟୋଜ୍ୟେଷ୍ଠ ଲୋକଙ୍କଠୁ କିଛି ଶିଖି ପାରୁଛୁ ମାନେ ଆପଣ ଏକଦମ୍ ପୁରା ଆଉ ମା ଠିକ୍ କଥାଟେ ଏକଦମ୍ କୁହନ୍ତି ପୁରା ସବୁବେଳେ। ଆଉ ଆପଣ ସେଇ ଆମ ଆମ ବାଲା ଆମେ ଯୋଉ ଜିନିଷ ଯୋଉ ବୟସ ଦେଇକି ଗତି କରୁଚୁ ଆପଣ ସେଇଟା ଅତି ଅଲରେ ଅ ଗ ତି କରିସାରିଛନ୍ତି ନା ହଁ। ସେଥିପାଇଁ ଆପଣଙ୍କୁ ଠିକ୍ ଜିନିଷ ଟା ଜଣା ଅଉ।
ହଁ।
ଆପଣ ଯୋଉଁ ସମୟରେ କୋହୁ ଥିଲେ ଯେ ଏବେ ବୟସ ଅଛି ପଢାପଢି କର କି ଯାହାବ ଯାହାବି କରିପାରିବ କର ମାନେ ଏବେ ମୋ କଥା ଟି ଠିକ ମନେ ପଡୁଚି ଏକଦମ କାରଣ ଆପଣ ବି ନିଜେ ଅଙ୍ଗେ ନିଭେଇଥିବେ ଜିନିଷଟା।
ହୁଁ ନାଇଁ ମୁଁ ତ କଣ ହୋଇଚି ନା ମୁଁ ବି ଯୋଉ ସମୟରେ ପାଠ ପଢିବା କଥା ଆମର ବାପ ମା ଯେତିକି ଆମ ପାଇଁ କରିଚନ୍ତି ସେତେବେଳେ ଆମେ ବୁଝି ପାରୁନଥିଲୁ ନା ପା ବାପା ମା ସବୁବେଳେ କହନ୍ତି ପାଠ ପଢ। ଏଇ ସମୟ ଆସିବନି ଆମେ ବୁଢାବୁଢ଼ୀ ହେଇଯିବୁ। ଆମେ ଜଗତରୁୁ ପଳେଇବୁ ଦିନ ଦିନ ଆସିବ ଆମେ ଜଗତରେ ନଥିବୁ ତମ ମେ ଜଗତରେ ରହିବ ତମର ଭବିଷ୍ୟତ ତମେ ଦେଖିବ। କିନ୍ତୁ ସେତୋବେଳେ ଆମକୁ ଲାଗେ ଯେ ଏଇଟା ସବୁ ବେକାରିଆ କଥା। ଆମେ ଆମର ଆମର କଣ କି ଜିନିଷର କିଛି ସ୍ଵାଧୀନତା ନାହିଁ ସେତେବେଳେ ଅନୁଭୋଉତ ହଉଥିଲା। କିନ୍ତୁ ଏବେ ଯେତୋବେଳେ ଆମ ପ୍ରତି ଓ ଦାୟିତ ଆସିଗଲା ନିଜ ଉପରେ ଆମେ ଯେତୋବେଳେ ଏବେ ଭାବୁଛୁ ଯେ ବାବାବା ଆମକୁ ସେତୋବେଳେ ଠିକ କଥା କହୁଥିଲେ କିନ୍ତୁ ଏବେ ଆଉ ସମୟ ନାହିଁ। ସମୟ ପଳେଇଛି ଆଉ ସେ ସମୟ ଆସିବନି। କେବେ ଉଁ ମୋ ଜୀବନରେ ଏମିତି ଅନେକ ଘଟଣା ଘଟିଛି ବୋହୁତ ମାନେ ମୁଁ ଗୋଟେ ଭଲ ଛାତ୍ର ଥିଲି। ଉଁ ଦଶମ ଶ୍ରେଣୀ ଭଲ ମାର୍କ ଥିଲା। ତାପରେ ଭଲ କଲେଜରେ ମଧ୍ୟ ମୁଁ ପ୍ଲସ ଚୋ ପଢୁଥିଲେ ସାଇନ୍ସରେ କିନ୍ତୁ ମୁଁ ସେତୋବେଳେ ପାଠ ପଢିନିନି। ଆଉ ସେଇ ସେଇ ଜାଗାରେ ଆଉ ଓ ସ ସଫଳତା ହାସଲ କରିପାରିଲନି। କଲେଜ ଲାଇଫରେ ସେଇ ଜିନିଷଟା ଆ ସବୁଦିନ ପାଇଁ ମୋର ଗଣ୍ଡେ ଗୋଟେ ଅଁ ଦୁଃଖ ରହିଯାଇଛି। ତେଣୁ ସେଇ ଦୁଃଖଟାକୁ ମୁଁ ଇଏ କରିବା ପାଇଁ ଏବେ ଅଲଗା ମାଧ୍ୟମରେ
ହୁଁ ହୁଁ ମାନେ ଯେକୌଣସି ଯଦ ଦେଇ ହଁ ଆମ୍ଭଳିଆ କିଛି ଯଦି ଆପଣଙ୍କୁ ମିଳେ ମିଳନ୍ତି କିଶୋର କିମ୍ବା ଯୁବକ ଗୋଷ୍ଠୀ ତେଣୁ ସେମାନଙ୍କୁ ଆପଣ ଠିକ୍ ବାଟ ବଟ ବତୋଉଚନ୍ତି ଏବେ ବି ଆଉ। ଠିକ୍ କଥା ସାର୍ ନିହାତି ଭାବେ ଆପଣ ପୁଅ ମଧ୍ୟ ମତେ ଲାଗୁଚି ଆପଣଙ୍କ ଭଳିଆ ବାପା ପାଇକି ନିହାତି ଭାବେ ଗୋଟେ ଧନ୍ୟ ମନେ ସିଏ ଗୋଟେ କରୁଥିବ। ସିଏ ସିନା ଏବେ ବୋଧ ହୁଏ ବୁଝିପାରୁନଥିବ କିନ୍ତୁ ଦିନ ଆସିବ ସେ ଠିକ ବୁଝିବ ଯେ ମ ମତେ ଏତେ ମାନେ ସାଙ୍ଗ ଭଳିଆ ଭଲ ପାଉଥିବା ଗୋଟେ ବାପା ଟେ ମିଳି ଚନ୍ତି ସବୁ ଜିନିଷ ବୁଝୁଚନ୍ତି ଯିଏ ହଁ ମାର୍କ ଭଲ ଆସିଲା। ଫଳାଫଳ ଗଲେ ବି ଚଳିଲା। ଭଲ ନ ଆସିଲା ବେଳେ ବି ଚଳିଲା କାରଣ ଆପଣ ତ ଜାଣିଚନ୍ତି ନା ଜିନିଷ କଣ କେମିତି କଣ କାମ କରେ। ଦଶମ ହଉ କିମ୍ବା ଆମର ପ୍ଲମ୍ ଟୁ ହୋଉ କଣ ଆଉ ଏଇ ଗୁଡାକର ଫଳାଫଳ ଏତେବି ଫରକ୍ ପକାଏନି କିଛି ମାତ୍ରାରେ ଫରକ୍ ପକାଏନି କିନ୍ତୁ ଏତେ ବି ନାହିଁ କି ଯେ ଜଣଙ୍କର ଜୀବନ ହଁ ସରିଲା ବୋଲି ଜଣେ ଭାବିଦବ। ଉଁହୁଁ ଠିକ୍ ଆପଣଙ୍କ ପୁଅ ବି ମାନେ ବୋହୁତ ମାନେ ଇଏ ରୋହୁଥୁବ ଭଲ। ଅ ବା ସିଏ ମାନେ କଣ ଭଲ ରୋହୁଥୁବ ଗୋଟେ ସିଏ ଆଉ। ଖୁସିରେ ଗୋଟେ ରୋହୁଥୁବ ଆପଣଙ୍କ ଭଳିଆ ବାପା ପାଇକି।
ପ୍ରକୁ- ବାସ୍ତବରେ ଯଦି ଦେଖିବା ମଣିଷ ସବୁ ମଣିଷ ସମାନ୍ ମାନେ ମଣିଷ କେବେ ଖରାପ୍ ନାଇ ଯିଏ ମନେକର ଆମର ଈଶ୍ୱର ଆମକୁ ସୃଷ୍ଟି କରିଚନ୍ତି ସେ କେବେ ତ ଖରାପ୍ ସୃଷ୍ଟି କରିନାହାନ୍ତି ନା। ସବୁ ମଣିଷକୁ ସମାନ୍ ଭାବରେ ସୃଷ୍ଟି କରିଚନ୍ତି କିନ୍ତୁ
ଆଜ୍ଞା।
ମଣିଷର ଅ- ବ୍ୟବହାର ଆଚାର ବ୍ୟବହାର ତାର ଆ- ପରିସ୍ତିତିକୁ ନେଇକି ପରିବର୍ତ୍ତନ ହେଇଯାଏ ଆଉ ମନେକର ମୋର୍-ମ ଭିତେରେ କିଛି ପରିବର୍ତ୍ତନ ଆସିଲା ମୁଁ ଜାଣିବା ଦରକାର୍ ଯେ କାଇଁକି ଏମିତି ଘଟୁଚି କାଇଁକି ମୁଁ ଏମତି ହଉଚି କାଇଁକି ମୋର ଇଚ୍ଛା ହଉନି ପାଠ ପଢିବାକୁ କାଇଁକି ମୁଁ ରାଗୁଚି। ସେଇ ଜିନିଷଟା ଆମେ ଜାଣିପାରୁନୁ। ତେଣୁ ଆମେ ଆମର ଅସୁବିଧାଟାକୁ ବୁଝିବା ଦରକାର୍। ଏବଂ ଆମେ ଯଦି ଆମର ଅସୁବିଧାଟାର କାରଣ ବୁଝି ପାରିବା ତାହେଲେ ଯାଇକି ଆମେ ନିଜକୁ ପୁଣି ଠିକ୍ ରାସ୍ତାକୁ ଉଁ -ନିଜକୁ କଢେଇ ନେଇ ପାରିବା ସେ ଏଇ ଜିନିଷଟା ମୁଁ ଏବେ ଏ ମୁଁ ଯେହେତୁ ସେଇ ପରିସ୍ଥିତି ଦେଇକି ଯାଇଚି ତେଣୁ ଅନ୍ୟମାନଙ୍କୁ ମୁଁ ଟିକେ ତାଙ୍କୁ ବୁଝେଇବାକୁ ଚେଷ୍ଟା କରୁଚି ଯେ ସେମାନେ ନିଜର ଅସୁବିଧାଟାକୁ ବୁଝନ୍ତୁ। ଆଉ ନିଜର କଣ୍ ପାଇଁ ଅସୁବିଧା ହଉଚି କାରଣ ସେମାନେ ଜାଣିଲେ ହିଁ ତ ନିଜକୁ ପରିବର୍ତ୍ତ ନ କରିପାରିବେ।
ତାର ନିରାକରଣ ମଧ୍ୟ କରିପାରିବେ କିମ୍ବା କା ଠୁ ଉଁ- କିଛିଟା ମାନେ ଉଁ- କଣ ଉପଦେଶ ବି ଗ୍ରହଣ କରିପାରିବେ। ଆଉ ତାଙ୍କୁ ଆମେ ସେତିକି ଯଦି ଆମେ ତାଙ୍କୁ ଭଲ ଭାବେ ଯଦି ଉପଦେଶ ଦେଇଥିବା ଠିକ୍ ଭାବେ ଗଢିଥିବା ତାହେଲେ ସେମାନେ ଏ ଯଉ ଉପ- ଅ- କା ଠୁ କିଛି ସହଯୋଗ ମାଗିବା ପାଇଁ ବି ମଧ୍ୟ ତିଳେ ମାତ୍ର କୁଣ୍ଠାବୋଧ ମଧ୍ୟ କରିବେ ନାହିଁ ଯଦି ଭବିଷ୍ୟତରେ କିଛି ଦର୍ କାର୍ ପଡେ କାରଣ କିଛି ଜଣ ଥାଆନ୍ତି ନା କୁଣ୍ଠାବୋଧ ବି କରିବେ। ମୁଁ କାଳେ ତାକୁ କିଛି ସାହାଯ୍ୟ ମାଗିଦେଲେ କଣ ଭାବିଦେବେ କି ସି ଏ ସାର୍।
ନିହାତି -ନିହାତି।
ଆ ମୁଁ ତ ସାର୍ କଣ କହିବି ମୁଁ ଗୋଟେ ଶ୍ରେଣୀରେ ଆମର ଏମିତି ଗୋଟେ ଛାତ୍ର ବୋହୁତ୍ ଜାଗାରେ ମତେ ବହୁତ୍ ଜିନିଷ ଆସୁଥୁବ କିନ୍ତୁ ମୁଁ ବହୁତ୍ ଲାଜକୁଳା ପ୍ରକୃତିର ମଣିଷଟିଏ। ମାନେ ଆସୁଥୁବ ମତେ ଜିନିଷ କିନ୍ତୁ ସେ ଉଠିକି ମାନେ ମୁଁ କହିପାରେନି ସେଇଟା ଏବେ ମୁଁ ମୋ ଭୁଲ୍ ବୁଝିପାରୁଚି ଯେ କଣ ବି ହେଇଯାଇଥାନ୍ତା ମୁଁ ଭୁଲ୍ ବି କହିଦେଇଥିଲେ ବି କିଛି ହେଇନଥାନ୍ତା। ଦେଖିବାକୁ ଗଲେ କାରଣ ସିଏ ମାତ୍ର ଗୋଟେ ଶ୍ରେଣୀ ଗୃହ ଗୋଟେ ଏମିତି ତ ନୁହଁ କି ଯେ ହଁ ମୁଁ ଗୋଟେ କଉ ଅ -ମାନେ କଣ ଆମର ବିଦେଶ ଦେଶର କୌଣସି ଗୋଟେ ଅ- କଣ ବକ୍ତାଙ୍କ ସହିତ କଥା ହଉଚି ଯେ ମୁଁ କଣ କିଛି କହିଦେଲେ ଭୁଲ୍ ହେଇଯିବ ସି ସିଏ ଆମର ଗୁରୁ ମାତ୍ର ସିଏ ତ ଗୁରୁ ମାନେ ତ ସିଏ ଶିକ୍ଷା ଦେବାକୁ ହିଁ ଅଛନ୍ତି। ଭୁଲ୍ ବାଟରୁ ସଠିକ୍ ବାଟକୁ ଆଣିବା ପାଇଁ ହିଁ ଅଛନ୍ତି। ଏବେ ମୁଁ ବୁଝିପାରୁଚି ଧୀରେ ଧୀରେ ଆଉ। ହୁଁ। ତ ମୁଁ ଏଇଟା ବି ଉପଦେଶ ଦେବି ଆମର ଆମ ଯଉ ପରବର୍ତ୍ତୀ ପିଢି ଆସୁଚନ୍ତି ଯେ ଯାହା ତମକୁ ମନ ଲାଗୁଚି ସେଇଟା କର। ଯଉଟାରେ ବି ମନ ଲାଗୁଚି କାରଣ ସବୁ ଜିନିଷ ର ଗୋଟେ ଗୋଟେ ଭବିଷ୍ୟତ ଅଛି। ହଁ ଖାଲି ଏମିତି ନାହିଁ ଯେ ଗୋଟେ ସରକାରୀ ଚାକିରିୀ ହିଁ ପାଇଲେ ହବ। ନାଇଁ କିି ସାର୍ ଠିକ୍ କହିଲେ ନା?
ହୁଁ ସରକାରୀ ଚାକିରୀ ହଉ ବେସାଦିଚାକିରୀ ହଉ ଅଁ-ମହାନ ମଣିଷ ଟିଏ ହବା ଦରକାର୍।
ହଁ ଏକଦମ ଠିକ୍ କହିଲେ। ଆଉ ଗୋଟେ ପ୍ରଶାସନିକ ଅଧିକାରୀ ହେଇଥିବ ଗୋଟେ ବହୁତ ବଡ଼ ପ୍ରଶାସନିକ ଅଧିକାରୀ ଏଇଡ଼େ ମନରେ କିଛି କାହା ପ୍ରତି ଗୋଟେ ଦୟା ମନୋଭାବ ନଥିବ ତାହେଲେ ସିଏ ଲୋକ ସେବା କେମିତି ବି କରିବ।
ହୁଁ,
ତାର ସେ ଲୋକସେବାର ମନୋଭାବ ବି ଆସିବନି।
ନିହାତି ଭାବରେ।
ନିହାତି ଏଇ ସବୁ ଜିନିଷ ଛୋଟ-ଛୋଟ ଜିନିଷ ରୁ ହିଁ ଆରମ୍ଭ ହୁଏ‌‌। ‌ ନିଜ ଗୁରୁଜନ ମାନଙ୍କଠୁ ଶିଖିବା କଥା ତ ଆମକୁ ଯୋଉଟା ଭୁଲ, କରିଦେଇଛେ ସେଇଟାକୁ, ସଳକି ବାବୁ ଏଇଟା ଗୋଟେ ଉପାୟ ହବ ଯେ କାହାର ଗୋଟେ ଆମର ଯଦି ଜୀବନ ଗୋଟେ ଭଲ, କରିଦେଲେ ତାହେଲେ ଆମେ ଆମ ଜୀବନ ଟା ଅ, ସୁଧରିଯିବ ଆଉ ମାନେ ଉଦ୍ଧାର ହେଇଗଲା ବୋଲି ଭାବିବା ନିଜକୁ ଆମେ।
ହୁଁ ନିହାତି।
ହୁଁ ଯେ ଆମେ ଏଇଟା କରିପାରିନଥିଲୁ କିନ୍ତୁ ହଁ ଆମ ଆମେ ଏଇଟା, ଉପଦେଶ ଦେଲୁ ଆଉ ସେଏ ସେଇଟାକୁ, ଅର୍ଜନ କରିକି ଏହିଇ ସ୍ଥାନରେ ଆଜି ପହଞ୍ଚି ପାରିଛି ଏଭଳିଆ କିଛି,।
ଠିକ୍ କହିଲ ସେଥିପାଇଁ, ମୁଁ ଏବେ ଯାହାକୁ ବହୁତ ଏ ଏବେ ସମାଜରେ, କିଏ ପାରିପର ଅଚାତ ଚାରିଆଡ଼େ ଯୋଉ ମାନଙ୍କର, ସାଙ୍ଗସାଥି ହଉ ଚିହ୍ନା ପର୍ଚ ହଉ ସେମାନଙ୍କର ଯଦି କିଛି ସମସ୍ୟା ଦେଖେ, ମୁଁ ଚେଷ୍ଟା କରେ ଯେ ସେଇ ସମସ୍ୟା ଟା କଣ ପାଇଁ ହଉଛି ବୁଝିବାକୁ ଚେଷ୍ଟା କରେ ଆଉ ତାକୁ, ବୁଝେଇବାକୁ ଚେଷ୍ଟା କରୁଛି ଏଇ ସମସ୍ୟା ଟା ତମର ଏଇଥିପାଇଁ ହଉଛି ସେଥିପାଇଁ ନିଜେ, ତ ଏତିକି ତମ ପାଖରେ ବାଟ ଅଛି ତାକୁ ସମାଧାନ କରିବା ପାଇଁ,। ତମେ କୋଉ ବାଟଟା ତମେ ବାଛୁଛ। ଏବଂ ତାକୁ କହିଲେ ସିଏ ସେ ଅନୁସାରେ ନିଜର ବ୍ୟବସ୍ଥା ନିଜେ, ତାକୁ ସୁବିଧା ଅନୁସାରେ ସିଏ ସେଇ ବାଟଟା ସେଇ ଦିଗରେ, ଯାଆନ୍ତି ତେଣୁ ତାଙ୍କର ସମାଧାନ ଉ ସମସ୍ୟାର ସମାଧାନ ସେମାନେ ହେଇଯାଏ। ତେଣୁ ମୁଁ ସେଥିପାଇଁ ଟିକେ, ଯେହେତୁ ମୁଁ ଅସୁବିଧାରେ ଦିନ ଥିଲା ବହୁତ ସମସ୍ୟା ଦେଇକି ଗତି କରୁଥିଲି। ତେଣୁ ସମସ୍ତଙ୍କୁ ମୁଁ ଏବେ ଚାହୁଁଛି ଯେ ସେମାନେ ତାଙ୍କ ସମସ୍ୟାର, ଅ କାରଣ ଜାଣନ୍ତୁ ଆଉ ସେମାନେ କେମିତି? ସେଇ ସା ନିଜ ସମସ୍ୟାକୁ ନିଜେ ସମାଧାନ କରନ୍ତୁ। ସେଥିପାଇଁ ମୁଁ ଟିକେ ଲାଗି ପଡ଼ିଛି ଆଉ ହୁଁ।
ଆଜ୍ଞା। ପୁରା ଏକଦମ ଠିକ କରିଛନ୍ତି ସେଇଭଳିଆ ଭାବେ ଆମକୁ-ଆମକୁ ବି ଯାହା ଜଣା ଅଛି ଆମର ବି କର୍ତ୍ତବ୍ୟ ରହୁଛି ଯେ, ଆମର ପରବର୍ତ୍ତୀ ପିଢ଼ିକୁ ସେଇ ସନ୍ଦେଶ କିମ୍ବା ସେଇ ଉପଦେଶ ଯେମିତି ହେଲେ ପହଞ୍ଚେଇଦବା। କାରଣ ଏଇ ପଳି ଭାବେ ହିଁ ତ ମନୁଷ୍ୟ ସମାଜର ଭୁବ୍। ମାନେ ଗତି କରୁଛି ନା। ଯେ ପୂର୍ବ ଯୁଗରେ ଏଇଟା ଜାଣିଥିଲେ ସେଇଠାରୁ ଏଇଟା ଶିଖିଲେ ସେଇଟାଠୁ ଏଇଟା ଶିଖିଲେ। ନିଜ ଗୁରୁଜନ ମାନେ। କିମ୍ବା ନିଜର ବୃଦ୍ଧା ଯୋଉ ବୃଦ୍ଧ ବ୍ୟକ୍ତି ମାନେ ଥିବେ ଜେଜେବାପା ହଉ କିମ୍ବା ଅଜା ହଉ ସେମାନଙ୍କୁ ଗୋଟେ ଶିଖିବା ଦରକାର। ଆଜ୍ଞା କିନ୍ତୁ ବହୁତ ଶେଷ ସମୟରେ ଲୋକମାନେ ମୂଲ୍ୟ ବୁଝିପାରନ୍ତି ତାର। ନାଇଁ ସେି ଠିକ କହୁଥିଲେ ବୋଲି ତେଣୁ ସେ ଯାହା ବି ହଉ ଆମେ ଆମର କର୍ତ୍ତବ୍ୟ କରିଚାଲିବା ଆଗେ। ଆଜ୍ଞା ଠିକ ଠିକ। ପୁଣି ଥରେ କଥା ହୁବା ସାର୍ ଆଜ୍ଞା ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ଦିନଟି ଶୁଭମୟ ହେଉ।
ହଉ ଠିକ ଅଛି ଧନ୍ୟବାଦ ଆପଣଙ୍କର ଦିନ ମଧ୍ୟ ଶୁଭମୟ ହଉ ଧନ୍ୟବାଦ୍।
ହଉ ନମସ୍କାର ସାର୍।
ନମସ୍କାର ନମସ୍କା